ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ମ୍ୟାଡାମ ନମସ୍କାର। କଣ କରୁଛନ୍ତି? ହୁଁ ମ୍ୟାଡାମ ଶୁଭୁନି। ହେଲେ ଆପଣଙ୍କୁ ଶୁଭୁଛି। ହ୍ୟାଲୋ କଣ କରୁଛନ୍ତି? ମଲ୍ଲୀ କଣ କରୁଛନ୍ତି? ମୁଁ କହିଲି କଣ କରୁଛନ୍ତି? ଉଁ ହୁଁ ଖାଉଛନ୍ତି। ଓହୋ ଖାଇଛନ୍ତି। ଆଉ ଏଇଠି ବସିଛି ଆଁ ଆଉ ବସଛିି ଆଁ। ହୁଁ ଖାଇଥିଲି ଏବେ ଖାଉଛି କଣ କହିଲା ଜୁସ୍‌। ସୋଲା ଉ ସୋଲା ପଟେ ଯୋଉ ଛୋଟ କହନ୍ତି। ଉଁ ଗୋଜି ବଟ ତା ସିଜା। ତା ସିଝା ଆଉ କାକୁଡି ଆଉ ଲେମ୍ବୁ ଟିକେ ହାଲକା ଚୋପ୍ କୁପଡା ହେଇଛି ଲୁଣ ଟିକେ ପଡିଛି ଗାଜର ଟମାଟୋ। ସେ ଗୋଟେ ସାଲାଟ କରିକି ଖାଉଛି ଆଉ ଖାଉ। ଆପଣ କଣ ଖାଇଛନ୍ତି?
ମୁଁ ଏଇ ମୁଢି ମିଶ୍ଚର ପାଗ କରିକି ଖାଇଥିଲି ମତେ ମୁଢ଼ି ମିଶ୍ଚ ଚର ବହୁତ ଭଲ ଲାଗେ।
ହୁଁ ହୁଁ ଆଉ ଆଜି ଦେବସ୍ନାନ ପୂର୍ଣ୍ଣମି। ତ ଆପଣ ଉଁ ଯାଇଥିଲେ।
ନାଇଁ ମ୍ୟାଡ଼ାମ ସେ ଭାଗ୍ୟ ବି ଜଗାକୁ ଦେଖିବାର ବୋଧେ ନାହିଁ।
ହ
ତୋ ମୋବାଇଲ ଟିଭିରେ ଏବେ ଦେ ଖି ହେଇଯାଉଛି କିନ୍ତୁ ମାନେ କିଉନି ଠାକୁରାଙ୍କୁ ଆଉ।
ହୁଁ କିନ୍ତୁ ଆଉ ଗୋଟେ କଥା ଆପଣ ଟିଭି ମୋବାଇଲ୍ ରେ ଯେତିକି ଠିକ୍ ସେ ଦେଖିପାରିବେ ସେଠି ଜମା ବି ଦେଖିପାରିବେନି।
ଆଜ୍ଞା ଆଜ୍ଞା କାହିଁକି ନା ବହୁତ ଗହଳି ହେଇଥାଏ ନା
ହୁଁ ବହୁତ ଗହଳି ମାନେ ଉ ଆଜି ଦେବସ୍ନାନ ମଲ ମାନେ ବହୁତ ଗୁହଳି ରଥଯାତ୍ରା ଭଳିଆ ଗହଳି
ଆଜ୍ଞାଆଞା
ତ ସେଥିପାଇଁ ଆମ ଜଗନ୍ନାଥ ଟିଭି ସିଧା ପ୍ରସନ ଆଣାରୁ ଆରାମସେ ବସିକି ଦେଖିପାରିବେ କିନ୍ତୁ ଏମିତି ଆମେ ବି ଆଜି ଦେଖୁଥିଲୁ ବସିକି କିନ୍ତୁ କେତେ କ୍ଲିୟରଲି ଠାକୁର ଦେଖା ଯାଉଛନ୍ତି କିନ୍ତୁ ଏମିତି ଜମାନେ କୋଉଠି ଦେଖିଥିବୁ କି ନ ଦେଖିଥିବୁ ସେଇଟା ବି ଠିକ ନାହିଁ ଏମ୍
ଆଜି ତ ଠାକୁର ଆଜ୍ଞା
ହୁଁ ହୁଁ
ହ୍ୟାଲୋ
ଆଜ୍ଞା କୁହନ୍ତୁ
ମୁ କହିଲି ଆଜି ତ ଠାକୁର ମୁଁ କହିଲି ଆଜି ତ ଠାକୁର ଗାଧେଇକି କି ଜ୍ଵରରେ ପନ୍ଦର ଦିନ ପାଇଁ ଅଣସର ଘରେ
ଁ କାଲିଠୁ ଜର ହବ କେମିତି ସୃଷ୍ଟି ଦେଖନ୍ତୁ କାଲିଠୁ ହୁଁ ଅ କେମିତି ସୃଷ୍ଟି ଦେଖନ୍ତି ମାନେ ଜର କେମିତି ମାନେ ହବ କାଲିଠୁ ଜାଣିିବି ପାରିବେ ଯେ ତାଙ୍କ ଦେହରେ ଜର ତାତି ପୁରା ଥିବ ତ ତ କି ବିଶ୍ଵାସ କରନ୍ତିନି ଭଗବାନ ନାହାନ୍ତି କେମତି ଦେଖନ୍ତୁ କେମତି ବିଚିତ୍ର ହେଲା ତାଙ୍କ ଦେହ ବି ତାତିଥିବ
ଆଞା ଆଞା
ହଁ ଆଉ ଆପଣ ଜାଣିଛନ୍ତି କିଛି ମାନେ ହୁଁ କୁହନ୍ତୁ
ମୁଁ କହିଲି କାଲିଠୁ ପନ୍ଦର ଦିନ ପର୍ଯ୍ୟନ୍ତ ଆଜ୍ଞା
ମାନେ କୋଉଠି ଗାଧାନ୍ତି ଜାଣିଥାନ୍ତି
ଆ ତାଙ୍କ ସ୍ଥାନ ମଣ୍ଡପରେ ଗାଧନ୍ତି
ହୁଁ ହୁଁ ଆଉ ହ ଆପଣ ମାନେ କେତେ ବରା ଠାକୁର ଯ ଜାଣିଛନ୍ତି
ନାଇଁ ମ୍ୟାଡାମ ସେଇଟା ମତେ ଜଣା ନାହିଁ
ହୁଁ ମୁଁ ଜାଣିଛି ସବୁ କିଛି ଜାଣିନି ହାଲକା ହାଲକା ଜାଣିଛି ଆମ ଶହେ ଆଠ ବରା ଠାକୁର ଗାଧାନ୍ତି ତିନି ଠାକୁର ଆ କଣ ମିଶିକି ତ ତାପରେ ଆଜି ଆମ ଗଜାନନ ବେଶ ନେବେ ଉ ସଜବାଜ ହେଇ କିଏ ତାଙ୍କର ଜନ୍ମଦିନ ନା ଆଜି ତ ତାଙ୍କ ଜନ୍ମଦିନରେ ଜାଣିଛନ୍ତି ତ ଆପଣ ତାଙ୍କ ଜନ୍ମଦିନ ଆଜି ହ
ନାଇଁ ମ୍ୟାଡାାମ ମତେ ଜଣ ନଥିଲା ଆପଣ ଆଜି କହିଲେ ତ ଖୁସି ଲାଗିଲା ସବୁ କିଛି ଜାଣି ସେ ଜାଣି ପାରି
ମାନେ ଠାକୁର କେବେ ଜନ୍ମ ହେଇଛନ୍ତି ତ ଆମେ ସେଇଟା ଜାଣିନେ ନା ତ ଆମେ ଯେତିକି ଯାଣି ନାଇଁ ନାାଇଁ ପାଳନ ନୁହଁ ଠାକୁର ଏଇ ଦିନରେ ହିଁ ଗଢା ହେଇ ଥିଲେ ତ ଆଜି ତାଙ୍କର ସେଥିପାଇଁ ଜନ୍ମଦିନ ଆଜି ଏଇ ଟାଇମ ରେ ଗଢା ହେଇଛି ଆଗରୁ କେବେ ଜନ୍ମ ହେଇଥିଲେ ତ ଆମେ ସେଇଟା କହିପାରିବାନି କିନ୍ତୁ ଗଢା ଆଜିି ହେଇଥିଲେ ଆମ ଜାଣିଥିବେ ଗଢା ହେଇଥିଲେ ଠାକୁର ଗଢା ହେଇଛନ୍ତି
ଆଜ୍ଞା ଆଜ୍ଞା
ତ ଆଜି ଗଢା ହେଇଛନ୍ତି ତ ତାଙ୍କର ଆଜି ଜନ୍ମଦିନ। ସେ ଏମତି ମାନେ ଉ ସ ସକାଳୁ ଗାଧେଇ ପାଧେଇକିନା ସଜବାଜ ହେଇକି ତାଙ୍କର ଯାହା ନୀତି ନିୟମ ଅଛି ମିଠା ପିଠା ସବୁ ଯାହାେଲେ ଜନ୍ମଦିନରେ ବି ଆମେ ଆ ସିନା ଏବେ କେକ୍ କାଟୁଛନ୍ତି ନନେ ଖିରି ପିଠା ମିଠା ଏମିତି ସବୁ ଖାଆନ୍ତି।
ଆଜ୍ଞା ଆଜ୍ଞା।
ଏମିତି ସବୁ ଖାଇବେ। କାଲି ଠୁ ଜର ଆସିବ ଠାକୁରଙ୍କୁ ତ ଜର ଯୋଉ ଆସିବ ତାଙ୍କ ଦେହ ହ ବି ତାତି ଥିବ।
ଆଜ୍ଞା ଆଜ୍ଞା ତ ଦେ ଆପଣ ଆଜ୍ଞା।
ଉଁ ଆଉ କୋଉ ଠାକୁରଙ୍କ ଦେହ ଖରାପ ହେଲେ ଆମେ ଜାଣିପାରୁଛେ?
ନାଇଁ ନାଇଁ ମ୍ୟାଡାମ ସେଇଟା ତ ଆମେ କୋଉ ଠାକୁର ଠାକୁର ଜାଣିବନି କିନ୍ତୁ ଜଗନ୍ନାଥ ଜରରେ ପଡିଲେ ଆ ଏ ଓଡିଶା ବିସ ମାନେ ସାରା ଜଗତ ହିଁ ଜାଣିବ ଯେ କାଲିଠୁ ପନ୍ଦର ଦିନ ପର୍ଯ୍ୟନ୍ତ ଜଗନ୍ନାଥଙ୍କୁ ଜର ର ହବ ଦେ ଅଣସ ଘରେ ଅଣସଣ ଘରେ ରହିବେ। ତାଙ୍କୁ ବି ମାନେ ଔଷଧ ବି ଦିଆଯାଏ ଯୋଉ ବାଟିକି ସେଟା କଣ ଗୋଟେ
ହୁଁ ହୁଁ ହୁଁ ତାପରେ ଆମେ ଆମେ ଭାବୁଛ ସ୍ନାନ ହୁଁ। ଉଁ ଆପଣ ଭାବୁଥିବେ ସ୍ନାନ ପୂର୍ଣ୍ଣମୀ କଣ ହଉଛି ରଥଯାତ୍ରା ପୂର୍ବରୁ ବୋଧେ ଠାକୁର ଗାଧାନ୍ତି ହେଲେ ସ୍ନାନ ପୂର୍ଣ୍ଣ ହଉଛି। ଆପାଣ ଏ କଥା ଭାବି ନା ମୁଁ ବି ଭାବିଥିଲି ହେଲେ ରଥଯାତ୍ରା ପୂର୍ବରୁ ସା ନ ପୂର୍ଣ୍ମୀ ହେଇ ସାରିଲା ପରେ ଠାକୁର ଜର ହେବ ଜର ପରେ ରଥଯାତ୍ରାକୁ ଯାଆନ୍ତି।
ଆଜ୍ଞା ଆଜ୍ଞା।
ଅ ଠାକୁର ସ୍ନାନ ପୂର୍ଣମୀ ଏଥିପାଇଁ ହଉଛି ତାଙ୍କର ଜନ୍ମଦିନ ବଲେ ସ୍ନାନ ପୂର୍ଣ୍ଣମୀ ହଉଛି।
ଆଜ୍ଞା ଆଜ୍ଞା।
ତାଙ୍କ ଜନ୍ମଦିନ ବୋଲି ବର୍ଷକୁ ଥରେ ତାଙ୍କ ଜନ୍ମଦିନ ବୋଲି ଭଲରେ ଗାଧା ପାଧା କରିକି ଲଗା ଲଗି କରିକି ପିନ୍ଧା ପିନ୍ଧି କରିକି ପିଠା ମି ଠା ସବୁ ଖାଇବେ ତ ଏତେ ପାଣି ଗାଧେଇଛନ୍ତି ଯେ କାଲି ଠୁ ଜର ହବ।
ଆଜ୍ଞା ଆଜ୍ଞା। ତ ଆମ ପରମ୍ପରା ସଂସ୍କୃତି ଅନୁଯାୟୀ ଜଗନ୍ନାଥ ତାଙ୍କର ଜର ହବା ଜଗନ୍ନାଥ ଦେବ ସ୍ନାନ ପୂର୍ଣ୍ଣମୀରେ ଗାଧୋଇବେ ଶହେ ଆଠ ଗରାେରେ ତ ଏଇ ଜିନିଷ ଟା ଅଛି କିନ୍ତୁ ଆଉ କୋଉ ଠାକୁର ଗାଧେଇଲେ ଜର ହେଲେ ଆପଣ ହଉ କି ମୁଁ ହଉ କି କେହି ବି ଜାଣିପାରନ୍ତିନି।
ତାଙ୍କ ଦେହ ତାତିଥାଏ ଜା
ଆଜ୍ଞା ଆଜ୍ଞା ଆଜ୍ଞା ଛୁଇଁଲେ ଜ ଦେହ ତାତିଥାଏ ତ ସେ ଯୋଉ ଜଗନ୍ନାଥ ଆପଣ କହିଲେ ସେଇ ଜଗନ୍ନାଥ ଟିଭି ରେ ହିଁ ସିଧାପସାରଣ ଦ୍ଵାରା ଦେଖେଇ ଦେଇକି ଜଗନ୍ନାଥ କୁ ଜର ହୁଏ। ପନ୍ଦର ଦିନି ପର୍ଯ୍ୟନ୍ତ ଅଣ ପୁରା ଲାଇଭ ଦେଖେଇଦିଏ।
ଆଜ୍ଞା ଆମେ ତ ହେମତି
ଷନ କରିପାରିବେ ଟିଭି ମୋବାଇଲ ରେ ଆଖିରେ ତ ଆଜ୍ଞା।
ମାନେ ମୁଁ ଆମେ ବି କେବେ ରଥଯାତ୍ରା କରିଥିଲ ଯାଇଥିଲୁ। ବହୁତ ଅହଡରେ ତ କିଛି ବି ଦେଖା ଦେଖ ହେଇପାରୁନି ମାନେ ଡର ଲାଗେ ବାବା ମମିଙ୍କ ସହିତ ଗଲେ। ଆମେ କାଳେ ହଜି ଯିବୁ ସେଥିପାଇଁ ଡର ଲାଗେ ବାବା ମାମି ଆଉ ନେଇ କେବେ ଯାଆନ୍ତିନି ରଥଯାତ୍ରା ହଉ ବାହୁଡା ଯାତ୍ରା ହଉ ତ ଆମେ ଯାଇ ବିି ପାରୁନୁ।
ମ୍ୟାଡାମ ସେତେବେଳେ ଯେତିକି ଗହଳି ଥିଲା ରଥଯାତ୍ରା ଏବେ ତ ଆହୁରି ବହୁତ ବହୁ ଗହଳି ହେଇଯାଏ ରଥଯାତ୍ରା କୁ ତ ଏବେ ନିଜେ ଆପଣ ଯାଇକି ମାନେ ଆସିବାଟା ହିଁ ବହୁତୁ କଷ୍ଟ ହେଇଯାଏ, ତ ପିଲାଙ୍କୁ ନେଇକି ଯିବା ବି ବହୁତୁ ବିପଦ ହେଇଥାଏ।
ହଁ ଆମ ବାବା ଆଗରୁୁ ଯାଉଥୁଲୁ। ଏବେ ବେ କିଛି ବର୍ଷ ହେଲା ଆମେ ରଥଯାତ୍ରା କୁ ଯାଇ ପାରୁନୁ। ଆମେ ହୁଁ! ଆମେ ତ ଯାଇପାରୁନୁ କ'ଣ କରିବୁ? ତାପରେ ଜଗାର ଡୋରି ନଲାଗିଲେ ତ ଯାଇ ହବନି ନା। ହୁଁ ତାପ
କାମ ଯୋଗୁ ଯାଇ ପାରିବିନି। କିନ୍ତୁ ଆପଣ ଘରେ ପଇସା ନଥିବ, ଆପଣ ଯିବାକୁ ମୁଁ ଯାଇପାରିବିନି।
ଆଜ୍ଞା ହୁଁ ହୁଁ ହୁଁ ତାପରେ ଆମର ଏଠି ଗୋଟେ ବା ବାହୁଡା ଯଉ ବାହୁଡ଼ା ଦିନ ଆମର ଗୋଟେ ଏଠି ଗୋଟେ ପର୍ବ ହଉଛି। ତ ବାହୁଡା ତାରିଣୀଙ୍କର ଜନ୍ମ ଦିନ ତ ବାହୁଡ଼ା ଦିନ ଆମର ଏଠି ମାନେ ସବୁ କିଛି ଯେମ୍ତି ଥା ତାରେଣୀ ମନ୍ଦିର ଆମର ଏଇଠି ଅଛି। ତ ତାଙ୍କ ପାଇଁ ଆମର ପୂଜା ପୂଜି ସବୁ ହଉଚି। ତ ଆମର ଏଠି ଗୋଟେ ଉତ୍ସବ ଉତ୍ସବ ହଉଚି। ତ ସେ ଉତ୍ସବରେ ଭୋଜି ଭା ମାନେ ଆମ ଯେତିକି ଜଣ ଅଛନ୍ତି। ପଇସା ଆଦାୟ କରିକି ତାରିଣୀଙ୍କ ଜନ୍ମଦିନ ପାଳନ କରନ୍ତି। ଆଉ ଭୋଜି ଭାତ କରନ୍ତି, ସମସ୍ତେ ଖୁସି ବାସିରେ ଟିକେ ଖାଅ ପିଅ କରନ୍ତି ଆଉ। ତ ସେଥିପାଇଁ ବାହୁଡ଼ା ଆମର ଯାଇ ହୁଏନି। ପୁରୀ ଯାଇ ହୁଏନି। ତା'ପରେ ଆମର୍ ଯଉ
ଏବେ ତ ମ୍ୟାଡାମ୍ ପ୍ରାୟ ସମୟ ପୁରୀ ଗଲେ ବି ଆପଣ। ଜଗା ଦର୍ଶନ ଦେଖିବା ବହୁତୁ କ ଷ୍ଟ ହେଇଯାଏ। କାରଣ ରଥଯାତ୍ରରେ ଯେତିକି ଭିଡ଼ ଅଲଗା ଦିନରେ ଯିବେ ବି ଆପଣ ସେ
ହୁଁ ହୁଁ ତା'ପରେ ଛୋଟ ଛୁଆ ଆଉ ବୟେସ୍‌ ର ଲୋକମାନଙ୍କୁ ନେଇକି ଯିବା। ମାନେ ପୁରା ଉଁ ବିପଦ। ବିଶ୍ୱାସ କରିବେନି ପୁରା ହୁଁ! ତା'ପରେ ଆଉ ଗୋଟେ କଥା ଜାଣିଛନ୍ତି? ପୁରା ମାନେ ଚାପି ଦଉଛନ୍ତି ଭିତେରେ।
ଆଜ୍ଞା ଆଜ୍ଞା ବାଇଚାନ୍ସ ମାନେ ଆପଣ ତଳେ ପଡିଗଲେ, ତ ଆଉ ଉଠିବା ବହୁତୁ କଷ୍ଟ
ଉଠିବା ବହୁତ୍ କଷ୍ଟ। ତ ଆମେ ଯେବେ ଯା ହୁଁ! ଯାଇଥିଲୁ ବ୍ ଏଥର ଏବେ ଗୋଟେ ଥର ଯାଇ ଥିଲୁ ତ ଆମେ ଠିକ୍ ସେ ଜ ଦର୍ଶନ ବି କରିପାଇ ଲୁନୁ।
ମ୍ୟାଡାମ୍ କରିପାରିବେନି, ଏବେ ବହୁତୁ ଗହଳି ରହୁଛି ଜଗା ଦର୍ଶନ ପାଇଁ। ଅଲଗା ବେଳେ ରହୁଛି, ରଥଯାତ୍ରା ସମୟ ର ତ ଯଦି ଆ ଆପଣ ଦେଖିବାକୁ ଚାହିଁବେ, ଟିଭିରେ ବରଂ ଦେଖି ପାରିକି ଆପଣ ମନ ଇଏ କରିଦେବେ। କିନ୍ତୁ ପାଖକୁ ଯାଇକି ଦେଖିଲା ଲା ବଳକୁ ବହୁତୁ କଷ୍ଟ ହଉଛି। ଦେ ମାନେ ଏତେ ରସ୍‌ ମାନେ ଏତେ ଭିଡ ରହୁଛି, ଆପଣ ସେ ଦର୍ଶନ କଲା ବେଳକୁ ଆପଣ ଯଦି ପଡିଗଲେ। ତାହେଲେ ତ ମାନେ ଆଉ ଅବସ୍ଥା ରହିବା ଟା, ବହୁତ କଷ୍ଟ ହେଇଯାଏ। ମ୍ୟାଡ଼ାାମ୍!
ହୁଁ!
କିନ୍ତୁ ମ୍ୟାଡାମ୍ ଏତେ ଭିଡ ନଥିଲା। ଆପଣ ପୁରା ଫ୍ରିରେ ଯାଇକି ଆପଣଙ୍କ ଦେଖା କରିକି ଆସି ପାରୁଥିଲେ ଜଗାକୁ। ଏବେ ତ ଆଉ ଦେଖା କରିବାଟା କୁ ବି ଜଗାକୁ ଅସମ୍ଭବ ହେଇଯାଉଚି, ଏତେ ଭିଡ ହେଇଯାଉଚି।
ତା'ପରେ ସମ୍ପୂର୍ଣ୍ଣ କଉ ଦେଖି ହଉଛି ଯେ। ମାନେ ତାଙ୍କର ତ ଗୋଟିଏ ଆଖି ଖାଲି କେବଳ ନା
ଆଜ୍ଞା ଆଜ୍ଞା।
ହୁଁ ହୁଁ! ସବୁ କିଛି
ଆଜ୍ଞା। ହାଲୋ।
ହାଲୋ।
ହାଲୋ ଆଜ୍ଞା ମାଡ଼ାମ।
ଆଲୋ ହୋଉ ମ୍ୟାଡାମ ଆପଙ୍କ ସହିତ କଥା ହେଇକି ବୋହୁତ ଭଲ ଲାଗିଲା ଏବେ ମୋ ଆଡୁ ଫୋନ୍ ଟାକୁ କା
ଆଜ୍ଞା ଆଜ୍ଞା ଆଜ୍ଞା।
ମ୍ୟାଡାମ ଆପଣଙ୍କ ଆଡୁ କଲଟିକୁ କାଟିବେ।
ଆଜ୍ଞା।